ହଁ ହାଲୋ ସୁପ୍ରଭାତ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି?
ହଁ ହାଲୋ କଣ କରୁଥିଲେ ଆପଣ ଆମର ଏଇନା ବ୍ରେକ୍ଫାଷ୍ଟ ହଁ ମୋର ଏବେ ବ୍ରେକ୍ ଫାଷ୍ଟ୍ ସରିଲା ଭାତ ବସେଇଚି ଆଉ।
ଆଚ୍ଛା ବର୍ଷା ହଉଚି?
କହିଲି ବର୍ଷା ହଉଚି?
ହଁ ବହୁତ୍ ବର୍ଷା ଏବେ ଟିକେ କମିଚି। ଅଣ୍ଡା ବୋଲି ଟିକେ ଭଲ ଲାଗୁଛି ନହେଲେ ଏଇନା ଧର ପଡା ହେଇକି
ରୋଷେଇ ସାରିନାହାଁନ୍ତି?
ହଁ-ହଁ।
ଆଉ କଣ ଖାଇଥିଲେ?
ସେ ଭାତ ଏଥୁରୁ ଟିକେ।
ଆଚ୍ଛା।
ଖାଇ ସାରିଲେଣି?
ଖାଇସାଇଲେଣି?
ହାଲୋ କଣ ଖାଇ ସାରିଲେଣି ନା?
କୁହନ୍ତୁ ଏଇ ବର୍ଷା ଦିନେ ହଁ ମୁଁ ଏଇ ଜଳଖିଆ ଖାଇଥିଲି ଏଇନୁ।
କଣ ଖାଇ?
ଆଜି ବର୍ଷା ତ ଡେ ଟିକେ ଲେଟ୍ କୁ ଉଠିଲି ମୁଁ ଉଠିଲି ଗାଧେଇକି ଆସିକିନ ଖାଉଛି ଆଉ।
କଣ ଖାଇଲେ ଆଜି?
ହୁଁ ହୁଁ। ଖାଲି ଇଟିଲି ତରକାରୀ।
ଓହୋ ବନେଇଥିଲେ ନା ନା।
ନାଇଁ ଆମର ଦୋକାନ ଅଛି ଜଳଖିଆ ଦୋକାନ। ତ ଘରେ ବନା ହଉଛି ତ ସେଇଥିପାଇଁ ଖାଇଦେଇଥିଲି ଆଉ।
ଅ ହଁ ସେୟା ଘରେ ତ ହଉଛି ଆଉ।
ହୁଁ।
ଏପଟେ ତ ସପ୍ନ ନାହିଁ।
ନନ୍‌ ଭେଜ୍ ଯେ ମୁଁ ଖାଉନି। ତାପରେ ଆଜି ଆମର ଏ ପଟେ ଆମ ଠାକୁ ଶାଇରେ ଜଣେ ଠାକୁ ଆଜ୍ଞା।
ମାନେ ସବ୍ ସବୁଦିନେ ଖାନ୍ତି ନା ଏବେ କିଛି ଦିନ୍?
କଣ କହିଲେ? ଏବେ ଛାଡ଼ି ଦେଇଛି ଖାଉଥିଲି ଆଗରୁଯେ ଏବେ ଛାଡ଼ି ଦେଇଛି। ନାଇଁ ନାଇଁ ଛାଡ଼ି ଦେଇଛି ଖାଉଥିଲି ଯେ ହଁ ଆଉ ଖାଉନି।
ମୋ ଘରେ ଖାଆନ୍ତି।
ଆପଣ କଣ ହଁ ଘରେ ଖାଆନ୍ତି।
ଆଜି ଆମର ଏପଟେ ଆଉ ଆମ ସାହିରେ ଏ ଯୋଉ ଠାକୁର ଠାକୁରାଣୀ ଅଛନ୍ତି ତାଙ୍କ ଜନ୍ମଦିନ ତ ଆଜି ତ ସିଆଡ଼େ ଆଜି ଭୋଜି ଅଛି। ତ ସେମିତି ରୋଷେଇ ସମସ୍ତେ ପ୍ରାୟୋଜି
ହଁ ଖାଇବ ସେମିତି ପରେ ଆଉ ହଁ। ବର୍ଷାରେ ପକାଳ ଆପଣ ଯିବେନି ଭୋଜି ଖାଇ ନା।
ନାଁ ମୁଁ ଜୀବିନି ମୋତେ ଭଲ ଲାଗେନି। ତ ଏ ବର୍ଷା ପାଗରେ ମତେ ଶିଖିଛିବେ ଖାଇବାକୁ ଇଚ୍ଛା ହୁଏନି ବାହାରେ।
ସେଇଆ ସେଇଆ। ହଁ ଦେଖିଆ ଆଉ ଫ୍ରୀ ଆଜି ଆପଣଙ୍କର ଆଉ।
ହୁଁ। ରୋଷେଇ ଫ୍ରୀ ହେଲେ ଭାରି ଖୁସି।
ହଁ ଆଉ କିଛି କାମ ଥିବ ଟୁକୁରାଟୁକୁଡି ସବୁ।
ହେଲେ ଏଇ କାମ ପ୍ରାୟ ସରିଯାଇଛି। ସାରିଦେଇଛି।
ଥଣ୍ଡା ପାଗ ଖାଲି ସବୁ ଗଣଗଣିଆ ସାବା ଆବାଜ। ତାଣ୍ଟି ଫଣ୍ଟି ସବୁ ବସି ଯାଉଛି ଆଉ।
ସେ କାଲି ସ୍କୁଲୁ ଆସିଲା ବେଳେ ମୁଁ ଓଦା ହେଇଯାଇଛି। ଏଇନୁ ମୁଣ୍ଡ ଧୋଇଦେଲି। ଓ ଥଣ୍ଡା ମତେ ତଣ୍ଟି
ସେଇୟା ପା ମୁଁ ମୋର କିଛି ସେମିତି ହେଇକି ପିରିୟଡ ହେଇକି ଆଉ ଥରେ ଗାଧେଇଥିଲି। ଦି ଥର ଏମିତି ହେଇଗଲା ବଳୁ ମତେ ରାତି ରେ ପୁରା ତଣ୍ଟି ଆବାଜ କାଲି ଗାଁ ଗଣଗଣ ହଉଛି।
ସେଇଆ ବା କଣ କରିବା ପାଗ ତ ସେମିତିକା ଆଉ।
ସେଇଆ। ତ ଆମମାନାନଙ୍କୁ ଯାହା କିଛି ଛୁଆ ମାନଙ୍କୁ ହେଲା ବେଳକୁ ସ୍କୁଲ ଫୁଲ କଲା ବେଳକୁ ହଇରାଣ ହଉଛନ୍ତି।
ସେୟାବା କାଲି ତ ଏଠି ମୋ ପୁଅ ସ୍କୁଲ ସ୍କୁୁଲ ଗଲାନି ବୋଲି ନହିଁ ଦରକାର ନାହିଁ। ସେ ପାଞ୍ଚ ବର୍ଷ ଛୋଟିଆ ଟେ ଓଦା ହବ ମାନେ ତା ଦେହ ଏଇନୁ ପୁରା ଖରାପ।
ହୁଁ ହୁଁ। ସେଆ ଆଉ। ମୋ ପୁଅ କାଲି ପରୀକ୍ଷା ନାଁ ଯାିବା ବାଧ୍ୟ ଯାଇଛି ଏବେ ଯାଇଛି କୋଚିଂ କୁ ଆସ
ଆଚ୍ଛା ହୁଁ।
ହେଲା
କଉଥିରେ ପଢୁଛନ୍ତି ପୁଅ?
ସେ ଏଇଥ କ୍ଲାସ ରେ ପଢୁଛି। ଷଣ୍ତପୁର ଜଟଣୀ ଯିବାକୁ ପଡୁଛି ତାକୁ। ହଉଁ ପ୍ରୋବ୍ଲେମ୍ ହଉଛି ଟିକେ ଆଉ। ଯିବା ଆସିବା ଆମେ ଭୁବନେଶ୍ଵରରେ ରହିଲାଗୁ ସେ ଯିବ ଜଟଣୀ।
ହଁ ଏତେଏତେ ବାଟ ହେବାବେଳକୁ ନିହାତି ଛୋଟ ଛୁଆ।
ବର୍ଷାକୁୁ ଆସିଲା ବେଳକୁ ଓଦା ହେଇଯାଇଛି ବୁଟ। ସବୁ ଦିହ ହୁଅନ୍ତା ସବୁ ଅଦା ଶୁଖା ଖାଲି ଚାଲିଛି। ସେଟା
କ ଉଶୁଖୁଛି କାଲିଠୁ ଶୁଖୁଛି
ସେଇୟା ପା। ହୁଁ ତର ଅଫିସ ସବୁ ଛୁଟି ହେଲା ବଳେ ସବୁ ଡ୍ରେସ ଫ୍ରେସ ବାଧ୍ୟ ଧୋଇବାକୁ। ସବୁ ସ୍କ୍ରିନ ସବୁ କରିକି ଟିକେ ଟିକେ ଫ୍ୟାନ ଲଗେଇି କି ତାର ଟାଣି ଘରେ ଆଉ ମୁଣ୍ଡ ବାଜୁଛି ଖାଲି। ଆଉ କଣ କହିବି।
ଲାଇନ ନାହିଁ କଣ କରିବ ପବନ ହବାର ନାହିଁ କି। କିଛି ନାଇ କେନ୍ତି ଏ ଏ ପ୍ୟାଣ୍ଟ ସାର୍ଟ ଶୁଖିବ ଲାଇନ୍ ଭାଲିକେ ପଳଉଛି।
ହୁଁ ସେଇଆ ଆଉ। ହଉ କଣ କୁଆଡେ କୁଆଡେ ବୁଲି ଯାଇଥିଲେ ନା କଣ ଭଲ ଲାଗେ ଆପଣଙ୍କୁ ସ। କାଲିକି କଣ ଭଲ ଲାଗେ ନା ନା।
ଭଲ। ସିଲେଇ ଶିଖିଛି ବଟ୍ କରି ମାନେ କରୁନି।
ଏହେ ହେ ହେ। ନହେଲେ ଭୁଲି ହେଇଯିବ ହଁ ଭୁଲି ହେଇଯିବୁ। ହଁ ହଁ ବସିକି ଆଉ।
ହଁ ଯେ ସେ ଭୁଲି ହେଇଗଲାଣି ବି ସିଏ ଆଉ ନାହିଁ।
ଆଉ ଭୁଲି ହେଇଯିବ ପା ମୁଁ ବି ସେୟା ଶିଖିଥିଲି ଭୁଲିଗଲି ଭୁଲିଗଲି ଆଉ ଶିଖିଲନି ଖାଲିା ଯାହା ଘରର ଟକୁରା ଟୋକରି। ହଁ ସିଲାସିଲି କରିଦଉଚି ସବୁ ଆଉ ଯାହା ଯେମିତି ମ ଯେତିକି ଦରକାର ଆଉ।
ଆ ମୋ ପୁଅ ହେଲା ପରେ ମୋର ଟିକି ଅଣ୍ଟା ପେନ୍ ଅଛି ମୁଁ ବେଶୀ ସମୟ ବିକି କରିପାରୁନି ସେଗୁଡ଼ା ସେଇଟା ଆଗରୁ।
ସେଇୟା ସେତ ବସି ହବନି ଯିବନି ଆଉ। ଆମର ଚାଲିଚି ରଷେଇ ଭାତ ବସେଇଛି ଚିଙ୍ଗୁଡି ଘାଣ୍ଟ ପୋଇ ହବ।
ହୁଁ।
ମସ୍। ଆଉରି ମାଛ ଭାଜିବି ତାକୁ କଷା ଭଳି କରି।
ସଣ୍ଡେ ରେ ସମସ୍ତେ କଣ ଛୁଟି କିନ୍ତୁ ସଣ୍ଡେ ରେ କାମ।
ସେମିତି ଆଉ ତାପରେ ମୋ ହଜବେଣ୍ଡ କ ପୁଅ ନନଭେଜ ବହୁତ ଖୁସି। ତମେ ଆମେ ହେଇଥିଲେ କିଛି ଶ୍ୱଶୁର ମୁଁ ଏଇଗୁଡାକ ସେମିତି ଚଳିବ କିଛି ନାଇଁ ଯାହା ହଲେ ଖାଇବ ନହେଲେ ନାଇଁ ସିଏ ଥିଲା ମାନେ କହିବ ମୁଁ ସ୍କୁଲ ରେ ସବୁବେଳେ ରହିଯାଉଚୁ ଘରେ ଟିକେ ଶା ନ୍ତି ରେ ଖାଇବୁ ନା ଟିକେ ଫ୍ୟାନ୍ ଲଗେଇକି ଟିଭି ଦେଖିକି।
ହଁ ସେଥି ଲାଗି
ହଁ।
ଏମ୍ ତି ଆଉ।
ନନ୍ ଭେଜ ମୋ ପୁଅ ଖାଉନି ମୋ ପୁଅ ଆଜ୍ଞା। ନାଇଁ ମୁଁ ଯାଇନି। ଆମର ଟିକେ ପୁଲ ଟା ଅଧିକା ବାଟ ହେଇଯାଉଛି ଏତେ ବାଟେ ଯାଇ ହଉନି ଆମର ଏଠି ନରସିଂହପୁରରେ ହଉଛନ୍ତି ଜଗନ୍ନାଥ। ତ ମାନେ ଅଛନ୍ତି ମନ୍ଦିର ସେ ହଉଛି ର ରଥଯାତ୍ରା ଭଲରେ ତ ଏଇଠି ଯାଇକି ଟିକେ ଦେଖିଦେଉଛୁ ଆଉ। ଭାବିଛୁ ଏ ବର୍ଷ ଯିବୁ ପୁରୀ ବାହାରିଛୁ ତ ଦେଖିଆ କଣ ହଉଛି। ରଥତ୍ରାକୁ ଯାତ୍ରାକୁ। ତାଙ୍କ ଡରି ନ ଲାଗିଲେ କୁଆଡେ ଯାଇ ହଉଛି। ଯେତେ ବାହାରିଲେ ବି। ଆର ବର୍ଷ ଏଠୁ ପୁରା ବାହାରିଲୁ ପ୍ଲାନିଂ କରିକି ଉଁ କଣ କହିଲେ? ହ୍ୟାଲୋ।
ହ୍ୟାଲୋ।
ହଁ ଏ ନେଟୱାର୍କ ପ୍ରୋବ୍ଲେମ୍ ଶୁଭୁନି କିଛି ହ୍ୟାଲୋ। ହ୍ୟାଲୋ।
ବିଶୁ ଭାଉଜ ହଁ ହାଲୋ ପ୍ରୋବ୍ଲେମ ରହୁଛି ସେଥିଲେ କଟି କଟି ଯାଉଛି ଆଉ। ହୁଁ ହୁଁ ମୁଁ ଯାଇଥିଲି କିନ୍ତୁ ସ୍ନାନ ପୂର୍ଣମି ଦିନ ଭଲ ଦର୍ଶ ଭଲ ପୁରୀ
ହଁ ଭଲ ଲିକି ଯାଇପାରୁଛନ୍ତି।
ହଁ ଯାଇଥିଲୁ ଭଲ ଦର୍ଶନ ମିଲା।
ଆଚ୍ଛା।
ଅତେଅ ଆଉ ଦେଖିଆ ରଥ ପ୍ରଭୁଙ୍କ ଡରି ଯଦି ଲାଗିଅ ଜିଆ।
ହଁ ସେ କଥା ଆମେ ଭାବିଛୁ ଦେଖିବା କ ହେଉଚି।
ହୁଁ ହୁଁ। ସେ ବାଣିଜୀଙ୍କ ଭଉ ବାଣିଜୀ ଅଛନ୍ତି ତ ସେ ବଡ ଦାଣ୍ଡରେ ତାଙ୍କର ଘର ତ ଆମେ ଟିକେ ଯାଉ ସେଇଠି ତାଙ୍କ ଛାତଉପରେ ରଇ ଦେ ଫେରେଇକି କରିଦେଉ ଟିକିଏ ଆଉ ନହଲେ ଆଉ କୁଆଡେ?
କେହି ଜଣେ ଥିଲେ ଦେଖିବ ଭଲ ସେଇଟା।
ଉଁ ଉଁ ସେଆ। ହୁଁ ଦେଖିବାକୁ ଟିକିଏ ଆଉ ଥରେ ହିଁ ମୁଁ ଯାଇଛି ବୋତ୍ ଥର ଯାଇନି ଟୋକାର ପରୀକ୍ଷା ଥାଏ ସବୁବେଳେ। ଏ ବର୍ଷା କାଲ୍ କାଲିଠୁ ତ ଷ୍ଟାର୍ଟ ହେଇଛି ପରୀକ୍ଷା ହବ ତ ସରିଯାଇଥିଅ। ଜଣା ପଡିଅ ଭଗବାନଙ୍କ ଡରି ଲାଗିଲେ ଯିଆ ଆଉ। ଇନ୍ତୀଆ।
ଚିଙ୍ଗୁଡି ଘାଣ୍ଟ ଟା କେମିତି କରୁ
ହୁଁ କେତେ
ମୁଁ କଲି ଚିଙ୍ଗୁଡ଼ି ଘାଣ୍ଟଟା କେମିତି କରୁଛନ୍ତି?
ଏଇ ଯୋଉ ପୋଇ ଚିଙ୍ଗୁଡିି ଆଉ ପୋଇ ଆଉ କଖାରୁ ସାରୁ ଆଳୁ ବାଇଗଣ ଆଉ କିଛି ମୁଁ ପକେଏନି ମୁଁ। ବୋଇ ପତ୍ର ପକାଏ ପୋଇକି ଶସରୁ କା କାଟିଦେଇକି ମୁଁ ଟିକିଏଳତାକୁ ଭାଜି ଦେଇି ଟିକିଏ ବାହାର କରିଦେହେଲେ ଆଳଆ ଲାଗେ ନା ପୁଅ ଟିକିଏ ଖାଏନି ଆଳୁଆ ଲାଗେ। ପୋଇଟାକୁ ଟିକିଏ ଭାଜି ବାହାର କରି କାଢିଦି ଚିଙ୍ଗୁଡି ମାଛ ତ ଭାଜିକି ବାହାର କରି କାଢିଦିଏ। ସୋରିସ ମସଲା ଦେଇ କଲେ ବି ହଵ। ଗରମ ମସଲା ବି ଦେଲେ ହବ କିନ୍ତୁ ମୁଁ ଟିକିଏସୋରିସମସଲା ଦେଇ କରିଦିଏ।
ହ୍ୟାଲୋ।
ଆଉ
ହୁଁ। କଣ୍ କହିଲେ?
କାଢିଦିଏ ମୁଁ ସେ ଆଉ ଟିକେ ଚୁ ତ ସିଝିଯିବ ଶୀଘ୍ର ନାଳୁଆ ଲାଗିବନି ଆଉ। ତାପରେ କାଢ଼ିଦେଇଥିବେ। ଏଇ ପରିବା ପତ୍ର ଟିକିଏ ଭା ଟିକିଏ ପିଆଜ ପକେଇ ଭାଜି ଭାଜି ଟିକିଏ କରିକି କାଢିଦେଇି ତା ତାପରେ ସୋରିଷମସଲା ଟା ଦେଇଦିଏ ଆଉ। ଆଉ କଷିକି ପକେଇନି କାଳେ ପିତା ଲାଗିବ ବୋଲି ଆଉ। ଏପଟ ସେପଟ ସବୁ ଟିକେ କରିଦିଏ ତାହେ ସେ ପୋଇ ପକେଇ ଦିଏ ତାପରେ ଚିଗିଡି ମାଛ ପକେଇ ଦେଇି ଘଣ୍ଟାଣ୍ଟି କରିଦେଇି କଷିିହେଲା ପରେ ପାଣି ଦିଏ। ହେହେଇ ହବାକୁ ଅଳ୍ପ ସମୟ ଥିବ ପତ୍ର ଯୋଉ ପୋଇ ପତ୍ର ଟା କାଟିକି ପକେୟା ପକେଇଦେଲେ ସେ ଟିକିଏ ସିଯି ଯିବ ରହିବ ଆଉ ଭଲ ଲାଗିବ ଟିକିଏ ଆସ ରହିବ ଏମିତି କରେ ଆଉ।
ଭେଜ ପସନ୍ଦ ନା ନନଭେଜ ବେଶି ପସନ୍ଦ?
ଏମିତି ନନଭେଜ ବେଶୀ ପସନ୍ଦ। ଖାଇ ଆକୁ କିନ୍ତୁ ଏମିତି ପସନ୍ଦ ବୋଲି ଏମିତି ଏତି ବେଶୀ ବେଶୀ ଏମିତି ଖାଇନ ମୁଁ ମାଛ ଖାଲି ଗୋଟିଏ ଗୋଟେ ପିସ୍ ଖାଇବି ଯାହା ଖାଇଲେ ଅଳ୍ପ
ଆଚ୍ଛା
ଭାଇ ପିନ୍ଇବିନି। ଆଉ ଏମିତି ପୂର୍ଣମୀ ସଂକ୍ରାନ୍ତି ଏକାଦଶୀ ଫେଖାଦଶୀ ଏଇଗୁଢା ସବୁ ହେଲେ ସୋମବାର ଗୁରୁବାର ଶନିବାର ଏ ସବୁ ଜିନିଷ ଖାଇଛନ୍ତି ମଙ୍ଗଳବାର। ମୋ ପୁଅ କୁ ମୋ ହଯବେଣ୍ଟ ବେଶୀ ଖୁସି।
ହଁ ହଁ
ସବୁଦିନି ତାଦେଲେ ଖାଇବେ କିନ୍ତୁ ମୁଁ ସବୁ ବାରଣ କରି କରି ରଖୁଛି। ଆଜି ସେଥିପାଇଁ କହିଲେ ନାଇଁ ତମେ ଆଜି ବହୁତ ଦିନ ହେଲା ଚାଉମିନ କରିନ ମିକ୍ସ ଚାଉମିନ କର। ଅଣ୍ଡା ଚିଙ୍ଗୁଡି ଚିକେନ ସବୁ ପକେଇକି ମିକ୍ସ ଚାଉମିନ୍ ବନେଇଥିଲୁ। ଖାଇଲୁ ଟିକେ ଟିକେ ଭାତ ତ ବସିଛି ହବ ଆଉ ଶୁଚି ତ ସବୁ ଅଛନ୍ତି ନଣନ୍ଦ ରହୁଛନ୍ତି ଶଶୁର
ହଁ।
ହୋଉ
ମନକୁ ମିଳଉଛନ୍ତି ଏଠି ମ୍ୟାରେଜ୍ କରିନାହାନ୍ତି?
ଆଜ୍ଞା?
ଆପଣ ନଣନ୍ଦ ମ୍ୟାରେଜ କରିନାହାନ୍ତି?
ହୁଁ ହୁଁ। ନା ନା ନା ସିଏ ମ୍ୟାରେଜ ସବୁଠୁ ବଡ ସେଟିକେ ହେଣ୍ଡିକେପ୍ଟ ତ ସର୍ଭିସ କରୁଛନ୍ତି ସମ ରେ ସେ ମ୍ୟାରେଜ କରିନାହାନ୍ତି କରିବେନି ବି କାଇଁନା ଫିଫ୍ଟି ସିକ୍ସ୍ ହେଲାଣି କରିବେନି। ସବୁଠୁ ବଡ ସିଏ- ସିଏ ରହୁଚନ୍ତି ଶାଶୁ ନାହାନ୍ତି ଶଶୁର ଅଛନ୍ତି। ଆପଣଙ୍କର କଣ ଜଏଣ୍ଟ୍ ଫ୍ୟାମିଲି?
ରଖୁଚି କଥା ହେଇକି ଭଲ ଲାଗିଲା।
ହୁଁ ହୁଁ। ଓ ହୋ ହଉ ଥ୍ୟାଙ୍କ୍ ୟୁ ଆଉ ଥରେ କେତେବେଳେ କଥା ହବା ହଁ।
ହଁ।